ହ୍ୟାଲୋ।
ହଁ।
କୋଉଠି?
ବାହାରେ।
କୋଉ ବାହାରେ?
ଦେଖିଲେ ଡକ୍ଟର।
ନାଇଁ ଡକ୍ଟର ଦେଖନାହାନ୍ତି।
ଆଉ ଫାଇଲ ଆସିଲା ତୋର।
ନା।
ଆଉ
ଯାଇଥିଲୁ ଗୋଟେ ଡ଼ାଇଟ୍ ଚାଟ୍ ଦବାକୁ ଯେ ମତେ ରୋଗୀ ପା ସନ୍ତଳା ଖାଇବ। ମସଲା ଖାଇବ ଚିକେନ ଖାଇବ ଜା ଖାଇବ।
ଆଉ ଭଲ ହେବେ ତ ଫାଇନ। ମ ପାଇଁ ଏଇଟା କୁ।
ହୁଁ।
ହୁଁ ସୁସ୍ଥ ତ ଏବେ।
ହଁ।
ହଉ କଣ କହିଲେ କଣ କର କଣ କଣ କହିଛନ୍ତି ଖାଇବାକୁ।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
କଣ କହୁ ଇଡଲି ସାମ୍ବର ନା। ଚିକେନ ବିରିୟାନୀ
ଚିକେନ ବିରିୟାନୀ ନା ଖାଇବ କିନ୍ତୁ ପାଞ୍ଚଟିୁ କ କର କଣ କହିଲେ
ଡିସ୍ଚାର୍ଜ କରିବ ବୋଲି କହିଲେ
ଆଜି କରିବେ
କଣ ଖାଇଛୁ କଣ ନିର୍ସିମ୍ ସାର୍ ଆସିଲା
କଣ କହିଲୁ
ଆସିମ ସାର୍ ଆସିବେ ଆଉ
ହଁ ଆଉ ଅସମି ସାର ଆସିଲା ପରେ ଦେଖିଲା ପରେ ସେ ଯାଇକି କହିବେ ନା କଣ
ହଁ ଡିଶ୍ଚଚା
ହଁ ବୋଉ ବା କହୁଛି କ୍ୟାନସଲ କରିବା ବଲି
ଇଏ ତ ମନେ ମନେ ଡକ୍ଟର ତୁ ଜାଣିନୁ
ଓ ହୋ ହଁ
ଆଉ ଆଈ ଦେହ କେମତି ଆଈର ଆଜି ଡିଶ୍ଚଚାର୍ଜ ହବ ବା
ଡିଶ୍ଚାର୍ଜ ଆଈ ର ଆଜି ଡିଶ୍ଚାର୍ଜ ଆଇ ଆଈ ପୁରା ଡନ୍ କସଲି ମୁଁ ଘରକୁ ଗଲେ ଭଲ ହେଇଯିବି
ଚମଡା କି ଧ ଧଡିଆ ଚମଡା ଆଇ ର ତ
ଉଠଉନାହାନ୍ତି ହେପଟା କୋଉ ପଟେ ହାର୍ଟ ଲେପ୍ଟ ପଟ ହାତ ଉଠେଇବନି ସିଏ ମେସିନ୍ ଲାଗିଛି ଜଙ୍ଗ ପଡୁ ଯାଇଛି ମେସିନ ଗୋଡ
ଚମଡା ଦୁଡ ଦୁଡିଆ
ବୁଢୀ ପୁଣି ବଞ୍ଚିବା ପାଇଁ ଲୋଭ ଆଉରି ସେ କହିଛି ମେ ସେନ ଲଗା ହଉଚ଼ି ବୁଢୀ ପାଇଁନା ଆଉରୀ ବୁଢୀ ପୁଣି ଆହୁରି
ସିଲେଇ ସିଲେଇ କେମେତି ହେଲା
ଏ ଡକ୍ଟର କରୁଛି
ତାର ଧଡ୍ ଧଡ଼ିଆ ଚମଡ଼ାରେ
ପଚାରିଲେ ହବ ଡକ୍ଟର ଙ୍କୁ ପଚାରିଲେ
ଚମଡା ତ ପୁରା ଓହଳି ପଡ଼ିଲାଣି
କ ଉଦିନ ଗାଁ କଉ ଦିନ ଯିବେ
ଗାଁକୁ ସିଏ ଏବେ ଯିବେନି ସେ ରହିବେ ଭୁବନେଶ୍ଵରରେ। ପନ୍ଦର କୋଡିଏ ଦିନ ଭାଉଜ ଅଛି ତା ବଢିଆ ହେଇଛି ସେ ପନ୍ଦର କୋଡିଏ ଦିନ ରହିବେ ତାଙ୍କର ଡେସିଂ ଫେସିଂ ହବ ଡକ୍ଟର ଚେକଅପ୍ ଅଛି
ହୁଁ।
ଆଉ ଗାଡାଟା ବାହାରକୁ ଗଲା ନା ଭିତରେ ଅଛି। ଗାଡାଡା ଭିତରେ ଅଛି ନା ବାହାରେ ଅଛି?
ଗାଡା ଆସିଗଲେ। ଆଡେଇବୁ।
ହଁ।
ସେ ଯୋଉ ଆମର ଭାରତ ରାଜ୍ୟ
ଭାଉଜ ଆସିନାହାଁନ୍ତି?
ନାଇଁ।
ସେ ରଜଗୁଜାର ଥିଲା ଗା ହଁ।
କଣ କହିଲୁ।
ଭାଉଜ ରାଜାକୁ
ଭାଇର ଭାଉଜ ରଜଛୁ ଛୁଟି ଭାବିଥିଲି ଗାଁକୁ ଯାଇ ବୋଲି ତାଙ୍କର କଣ ହବ ରଜ ଛୁଟି ଆଉ ହେଇପାରିଲାନି।
ସେଇତ କହୁଛି।
ରଜ ଛୁଟି ସରିଗଲା ଭାଉଜ ମନ ଦୁଃଖ ରଜରେ ସେ ଗାଁକୁ ଯାଇଥାନ୍ତା। ଆବେ ଯାଇପରିଲାନି। ତାଙ୍କ ପୁଅ ନାଇ ପଳେଇଛି। ସେ କଣ କରୁଛି କିରେ ଏଠି ରହିକି?
ଠିକ ଅଛି।
ହୁଁ ସେ କଣ କରୁଛି ଏଠି।
ତତେ ଭାଇ ଆଜି ଆଣିକି ଛାଡିଲା ନା କିଏ ଛାଡିଲା।
ଭାଇ ଭାଇ ଆସିବ।
ଆ
ଭାଇ ଛାଡିବାକୁ ଆସିଥିଲା ଅଫିସ।
ଦହି କହିଛନ୍ତି ମତେ ଖାଇବାକୁ।
କଣ କହିଁଲୁ?
କହି
ବାହାରେ ଖାଇବାକୁ ଆସିବି।
ଦହି ଦହି।
ବହି ଖାଇବା ପାଇଁ କହିଛନ୍ତି।
ହୁଁ।
ତାମାନେ ଦିନକୁ ପାଞ୍ଚ ଲିଟର ଦହି ଖାଇବାକୁ ନା କଣ ଦଶ ଲିଟର ଦହିରେ ଆଣିକିଆ ହଉ
ହଁ ଏତେ ନାହିଁ।
ଦା ଚାରିଟା ଦେଇକି ଯାଇଛନ୍ତି ନା ରଖିଛନ୍ତି ସେ?
ଦେଇକି ଯାଇଛନ୍ତି।
ଦେଇ ଆସିବ ବୋଉ କଗୁଡା ପଢିବ ଆଉ ହାଁ।
ଗୋଟେ ଦିଅଁ ଭଳିଆ ମୋତେ ଭାଭି ଦେଇଛନ୍ତି ଆଉ।
ଉୁଁ ଭଲ ତୁ ଆଉ କଣ କି ତୁ ଆଉ କଣ ରୋଗୀ? ବୁଝିଲୁ।
କିଏ?
ସିଏ।
ରିପୋର୍ଟ ତ ହେଇଥାଇ କଥା ବୋଉ ଖାଲି କହୁଛି, ରିପୋର୍ଟା ହଁ ଆସନ୍ତା ହେଲେ ଯଦି ମେଡ଼ିସିନ୍ ଗୁଡ଼ା ଦେ ବି କି ନାଇଁ ତାଙ୍କର ଥିବ ନା ଗୋଟେ ଲିମିଟ୍ ଏଇ ମେଡିସିନ୍ ଗୁଡା ଯିବ, ଏଇ ମେଡିସିନ ଯିବନି। ସେମାନେ କୋଉଠି। ନହେଲେ ଆଉ କଣ।
ମେଡିସିନ୍ ସେଇ ଭଳିଆ ଭାବରେ ମେଡିସିନ୍ ଟା ରିପୋର୍ଟ ରୁ କଟିବ। କାର୍ଡ଼ରୁ କଟିବ କି ନ କଟିବ?
ହୁଁ। ହଁ ଏଇଟା ବି ଠିକ୍।
ହାଁଆଁ।
କରିବ କି ନାଇଁ କେଜାଣି।
ହୁଁ ଏଇଟା ନାହିଁ ଆଉ ଖାଲି କହିଦେଲେ କଣ ହବ କାର୍ଡ ରେ କଟିବ। କଟିବ କି ନାହିଁ ମେଡ଼ିସିନି
କହିଲେ ଦେବେ ମେଡିସିନ୍ ଦାଦା।
କହିଲେ ଦେବେନି ତାଙ୍କର ଥିବ ଯେ ନାଇଁ ଏଇ ମେଡିସିନ୍ ଗୁଡା ଆ। କାର୍ଡ ରୁ କଟିବ କି ସେଇ ମେଡିସିନ୍ ର କାର୍ଡ ରୁ କଟିବ। ତାପରେ ସେମାନେ କାଟିବେ ନାଇଁ ହଁ!
ନାଇଁ କଣ?
ଆଇ ଇଞ୍ଜେକ୍ସନ୍ ଟା କଣ କାର୍ଡ ରୁ କଟିଥାନ୍ତା ତାହେଲେ। କିତନ କରୁଥିଲେ କାର୍ଡ ରୁ କାଇଁ କଟିଲା। ହଁ ତାହେଲେ ଏମିତି ଅଛି ଗୋଟେ ଗୋଟେ ଯେ ଜିନିଷ ଗୋଟିଏ ଗୋଟିଏ କୋଉ ଜିନିଷ କଟିବନି।
ମାଉସୀ ଘରୁ ଇଞ୍ଜେକସନ ଟା ହାତରୁ ଆଇଲେ ମାଉସୀ ଘର ଇଞଜେକ୍ସନ ଟା ହାତରୁ ଆଇଲେ। ଜବାବ୍ ଦେଇ କିି।
ହଁ।
ହୁଁ।
ମାନେ ତାଙ୍କର ଅଛି, କାର୍ଡ ରୁ ଯୋଉଟା କଟିବ କଟିବ କୋଉଟା କାର୍ଡ ରୁ କଟିବନି। ସବୁ ଗୁଡା ଏମତି କହିଲେ ହବ।
ହୁଁ ଭିତରକୁ ଆ ହରି ବୋଉ ବାହାରକୁ ଗଲାଣି।
ହଁ ଦିଦି, ଡକ୍ଟର ଡକ୍ଟର କଣ କହିଲେ? ସେ ଦେଖିଲେ ଯୋଉ। ନାଇଁ ଯୋଉ ରାଉଣ୍ଡରରେ ଯୋଉ ଡକ୍ଟର ଅଛନ୍ତି।
ନାଁ।
ହଁ ହଁ। ମୁଁ କ ଗଲା।
ମୋତେ ଆଜି ମତେ ଆଜି ଆଉ କେହି ନାହାନ୍ତି।
ମତେ କେ ଶୁଣୁ ନାହାଁନ୍ତି।
କଣ?
ଡାକୁୁନୁ କଣ ମତେ ପୁଅ ତାକୁ ସମସ୍ତେ ଜାହା ହଉ ଆସୁନ ଦେଖିବ। ତୁ କୁଆଡେ ଯିବୁ ରିଚାର୍ଜ ହେଲା ପରେ? ଯିବୁ ନା ଭୁବନେଶ୍ୱରରେ ରହିବୁ ନା ଗାଁ କୁ ଯିବୁ କୁଆଡେ ଯିବୁ?
ଦେଖିଆ କଣ ହଉଛି?
ହୁଁ
ଏଇ ତ ଜୀବନ ଆଉ। ଗାଁ କୁ ଯା।
କି ଖାଦ୍ୟ ତୁ ଖାଇଣୁ ବଢିଆ ହେଲା। ଅ ହଁ ଯାଲ ଯା।
ଖାଧ୍ୟନ ପାଣି ଯଉୁ ପାଣି।
ବାଇକି ଖାଇବା ପ୍ରୋବ୍ଲେମ୍ ସବୁ।
ଖାଦ୍ୟ ନୁହଁ ପାଣି ଯଗୁ ହୁଁ ହୁଁ।
ନୂଆରେ ଗାଡି ଅଛି ନା ଫେରିକି ପଳେଇଲେଣି।
କିଏ?
ଆଉ ବୋଉ ଅଛି ଭିତରେ ନା ବାହାରେ? କୋଉ କିସ୍ତି?
ସେ ଯାଇଚି ଲାଟିନି।
କିସ୍ତି ପଇସା କୋଉ କିସ୍ତି?
ଗାଡ଼ି କିସ୍ତି।
ହଁ ହଁ ଗାଡ଼ି କିସ୍ତି।
ଦିଆ ହେଇଚି ଯାଞ୍ଚନା ଆର ଆର ମାସଟା ଗୋଟେ ଝିଅ ଟେ ବାନ୍ଧିଛି ମୋତେ।
ସିଏ ବାନ୍ଧିଲେ ମୁଁ କଣ କରିପାରିବି ତ କଣ କର ତାକୁ କିଏ କହିଲା ବାନ୍ଧିବା ପାଇଁ?
ତ ବା ଗାଡି କିସ୍ତି କ ଭଲ କଥା ଆଉ ଗାଡି କଣ? ମନା କଲେ।
ହୁଁ।
ବୋଉ ମୋଟାକ ହେଇଗଲାଣି ସେ କଉ କ ତାକୁ ଦେଇ ଥାଆନ୍ତା।
ଆଉ ତାଆରି ଭିତରକୁ ଝା ହଗି ପଳେଇଛି ହଗି ପଳେଇଛି ଆଉ ବୋଉ।
ଯାଉ।
ହଁ
ହଁ ହଉ।
ହୁଁ।
ହଉ ରଖୁଛି।